ହରି ଓମ୍ ହରି ଓମ୍।
ନମସ୍କାର ଆପଣଙ୍କୁ କଣ ମାନେ ଆପଣଙ୍କୁ ଛାଡ ଆପଣଙ୍କୁତ ଭଗବାନଙ୍କ ଉପରକୁ ଭରସା ନାହିଁ। ଆପଣ କହିଲେ କିନ୍ତୁ ଆପଣଙ୍କୁ ଆଉ କଣ ଭଲ ଲାଗେ ସବୁଠାରୁ ଆପଣଙ୍କୁ? ମାନେ କଣ କରିବା ପାଇଁ ଆପଣଙ୍କୁ ଭଲ ଲାଗେ?
ମତେ ପିତା ମାତାଙ୍କ ସେବା କରିବା ପାଇଁ ଭଲ ଲାଗେ।
ଆପଣ କଣ ଏବେ ପିତାମାତା ଆପଣଙ୍କ ପାଖରେ ଅଛନ୍ତି?
ଆଜ୍ଞା ନିହାତି ପିତାମାତାଙ୍କୁ ମୁଁ ନେଇ ଆସିଛି ମୋ ପାଖରେ ତାଙ୍କୁ କିଛି ସେବା କରିବା ପାଇଁ।
ଯାହା ହଉ କେମିତି ସେବା କରନ୍ତି ଆପଣ?
ମୁଁ ବହୁତ କିଛି ସିଏ ତାଙ୍କୁ ଯେହେତୁ ସିଏ ମତେ ଏତେ ବଡ କରିଛନ୍ତି ତ ମ ମତେ ଯୋଉ ଜିନିଷ ଟା ଭଲ ଲାଗେ ଯୋଉ ଜିନିଷ ଟା କି ପସନ୍ଦ ହୁଏ ତ ପିତା ମାତା ମୁଁ ପିତା ମାତାକୁ ନ କହିଲେ ବି ସିଏ ଆଣିକି ମତ୍ ଦେଇ ଦିଅନ୍ତି ତ ପ୍ରଥମେ ସେଇ କାମ ଟା ମୁଁ କରୁଛି।
ସନ୍ତାନ ର ଖୁସି ସବୁବେଳେ ପିତା ମାତା ହିଁ ଚାହାନ୍ତି।
ଆଜ୍ଞା ସେଇ କାମଟା ପ୍ରଥମ ବର୍ତ୍ତମାନ ସେଇ କାମ ଟା ମୁଁ ହିଁ କରୁଛି ମୁଁ ଦେଖୁଛି ଯୋଉଟା ତାଙ୍କୁ ଅ ଅତ୍ୟନ୍ତ ଆବଶ୍ୟକ ତା ପରେ ଯୋଉଁ କାମ ଟା ସେ କରିବେ ସେଇଟା ମୁଁ ଆଗୁଆ ମୋ ନିଜ ପକ୍ଷରୁ ଯୋଗେଇ ଦଉଛି ତାଙ୍କୁ ସେଇଟା ତ ମୁଁ ପ୍ରଥମ କର୍ତ୍ତବ୍ୟ ନାଁ? ନଅ କୁ ନଅ ପଚ୍ ନଅ ମାଗିକି ମୁଁ ଯୋଉ ଜିନିଷ ଟା ଦଉଛି ତ ସେଇଟା ହିଁ ସେ ଫା ପ୍ରଥମେ ଖୁସି ହେବେ ନାଁ।
ହୁଁ ଛି। ତାହେଲେ ସିଏ କଣ ଆପଣଙ୍କୁ ଦଉଛନ୍ତି ବୋଲି ଆପଣ ଖୁସି ଅଛନ୍ତି?
ଆଜ୍ଞା।
ଆପଣଙ୍କୁ ଦଉଛନ୍ତି ବୋଲି ଆପଣ ଖୁସି ଅଛନ୍ତି।
ମତେ ଦଉନାହାନ୍ତି ମୁଁ ପିତା ମାତାଙ୍କୁ ଦଉଛି ବୋଲି ସିଏ ଖୁସି ଅଛନ୍ତି।
ଆପଣ ଦଉଛନ୍ତି କଣ ଦଉଛନ୍ତି ଆପଣ?
ସିଏ ଖୁସି ହେଲେ ତ ମୋ ଖୁସି ନାଁ।
ଆଚ୍ଛା କଣ ଆପଣ ଦଉଛନ୍ତି ସେମିତି କିଛି ଜିନିଷ ମୁଁ ଜାଣିପାରିବି? ମାନେ ଜିନିଷ କି କଣ?
ଗୋଟେ ମା ଗୋଟେ ମା ତ କେବେ ବିି କେବେ ବି ଆଶା କରିବନି ପୁଅ ଠାରୁ ଧନ ସମ୍ପତ୍ତି ଯିଏ ଯାହା ବି ହଉ ସିଏ ଖାଲି ଟିକେ ସ୍ନେହ ଆଉ ଟିକେ ପ୍ରେମ ଚାହେଁ। ବାସ୍ ସେତିକି ଉଁ ଆଜ୍ଞା। ମା କୁ ସେଇ ଆଜ୍ଞା ମା କୁ ସେଇ ଟିକ ଦେଇଦେଲେ ସିଏ ଖୁସି। ପ୍ରଥମ କଥା ହେଲା।
ହୁଁ।
ଆଉ ପିତା ପିତା ଚାହିେଁକି ମୋ ମୋ ପୁଅ ସବୁବେଳେ ଆଗକୁ ଯାଉ।
ଆଜ୍ଞା।
ମୋ ପୁଅ ଆଗକୁ ଯାଉ ମୋ ପୁଅ ନାଁ ରଖୁ। ପୁଅ ନାଁ ରଖିଲେ ଯାଇକି ବାପାର ସମ୍ମାନଟା ବଢ଼େ। ବୁଝିହେଲା ପ୍ରଥମ କଥା ଏଇୟା।
ଆପଣ ବହୁତ ଚତୁର ଅଛନ୍ତି।
ଆଜ୍ଞା।
ଆଛା ତା ପରେ କଣ?
ଦ୍ୱିତୀୟତଃ
ହ
ଦ୍ଵିତୀୟତଃ ପିତାମାତା ଖାଦ୍ୟଠୁ ଆରମ୍ଭ କରି କି କିଛି ଜରୁରୀ କାଳୀନ ଜିନିଷ ହଉ ଜରୁରୀ କାଳୀନ ଦରକାର ହଉ ତାହା ବି ମୁଁ ସେୟା କରେ।
ଆଚ୍ଛା
ତାପରେ ତାପରେ ରହିଲା
ସେବା କେମିତି କରନ୍ତି ଆପଣ?
ସେ ବା ମୁଁ ବହୁତ କିଛି
କେବେ ବାପା ମାଙ୍କର ସେବା କରିବାକୁ
ନ ମାଗିବା ପୂର୍ବରୁ ମୁଁ ତାଙ୍କୁ ଯୋଗାଇ ଦିଏ। ତାଠାରୁ ବଡ ସେବା ଆଉ କିଛି ନାହିଁ।
ସ୍ୱାସ୍ଥ୍ୟରେ କେମିତି କଣ ସେବ ଦିଅନ୍ତି ଆପଣ?
ସ୍ଵାସ୍ଥ୍ୟରେ ଠିକ ଠାକ୍ ବର୍ତ୍ତମାନ ତ ତାଙ୍କ ସି ବର୍ତ୍ତମାନ ତାଙ୍କ ପରିସ୍ଥିତି ଠିକ ଠାକ ଅଛି ଯେତେବେଳେ ସେ ସମୟ ଆସିବ ସେଇ ସମୟ ତାଙ୍କୁ ସାଥ ଦବା ପାଇଁ ତ ସେଇ ସମୟରେ ମୁଁ ମୋର ଶତ ପ୍ରତିଶତ ସାଥ ଦେବି।
ଯା ହୋଉ ଆପଣ ବହୁତ ଭଲ ଯୋଗ୍ୟ ପୁତ୍ର।
ଆଜ୍ଞା ଯାହା ହଉ ଆପଣ ବୁଝିପାରିଲେ ସାଙ୍ଗ ଏଇଟା ବଡ କଥା। ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି।
ହ ଆଉ କଣ ଭଲ ଲାଗ ଆ ପଣଙ୍କୁ?
ମତେ ପ୍ରଥମ କଥା ହେଲା ତ ମତେ ପଢିବା ଭଲ ଲାଗେ ପଢିବା ହଉଚି ମୋ ଜୀବନ ପଢିବା ନହେଲେ ଆମେ ତ କିଛି କରି ହିଁ ପାରିବାନି। ପିତାମାତାଙ୍କ ପାଇଁ ଯେତିକି ପି ପିତାମାତା ଆମ ପାଇଁ ଯେତିକି ବି ଜରୁରୀ ପଢିବା ଆମ ପାଇଁ ସେତିକି ଜରୁରୀ।
ଆଛା ନାଇଁ ପିତା ମାତା ତା ତାଙ୍କ ଜାଗାରେ କଥାନ୍ତି ତାଙ୍କ ପଦବୀ ଅଲଗା ପାଠର ଯୋଗ୍ୟତା
ହଁ ପଦବୀ ପଦବୀ ତ ମୁଁ ଅଲଗା କହିଲି ନା। କିନ୍ତୁ ପିତାମାତାଙ୍କ ସହ ଆମେ ସମାନ କରି ପାରିବା ଯଦି ଆମେ ସେତିକି ହବ ଯଦି ଆମେ ସେତିକି ପଢିବାକୁ ଭଲ ପାଉଥିବା ତ ଆମେ ତାଙ୍କ ସହି ସମାନ କରିପାରିବା। ମୋ ପାଇଁ ତ ତାଙ୍କ ମୋ ପାଇଁ ତ ବର୍ତ୍ତମାନ ନୁହଁ ଆଗରୁ ମୋ ପାଇଁ ସମାନ ଥିଲେ ମୋ ପିତାମାତା ମୋ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ମୋ ପାଇଁ ପଢିବା କି କିଛି ଶିଖିବା ସେତିକି ମୋ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଥିଲା।
ଆଛା। ଏବେ ଆପଣ ଆପଣଙ୍କ ପଢାପଢି ଏବେ ମାନେ କେତେ କଣ ପଢିଚନ୍ତି।
ମୁଁ ତ ଯୁକ୍ତ ଦୁଇ ଯାଏ ପଢିଚି।
ଏବେ କଣ ପଢା ଚାଲିଚି ଆପଣଙ୍କର?
ଆଜ୍ଞା ଏବେ ପଢା ଚାଲିଚି। ନିଆଁ ଉପରେ ଯୁକ୍ତ ଦୁଇ ମୋର ସରିଲାଣି ଆଛା ଆଜ୍ଞା କଳା। ଯୁକ୍ତ ଦୁଇ ମୋର କଳା ସାହିତ୍ୟରେ ସରିଯାଇଚି। ବର୍ତ୍ତମାନ ମୁଁ ବର୍ତ୍ତମାନ ମୁଁ ନିଆଁ ଉପରେ କିଛି ଜାଣିବା ପାଇଁ ଚେଷ୍ଟା କରୁଚି।
ଅଗ୍ନିର ପାଠ ପଢୁଚନ୍ତି ଏବେ।
ଆଜ୍ଞା ଆଉ ପ୍ରାଥମିକ ଚିକିତ୍ସା ଉପରେ କିଛି ଉଁ କିଛି ଅଁ ଉପଦେଶ ନଉଛି ଏବଂ କିଛି କାମ ବି କରୁଛି କିଛି ଶି
ଆଚ୍ଛା। କଣ ଆମକୁ ବି କିଛି ଉପଦେଶ ଦିଅନ୍ତୁ ଯୋଉଟା କି ଅଗ୍ନି ବିଷୟରେ ଆମର କିଛି ଅଗ୍ନି ଲାଗିଗଲେ ଆମେ କୁ ଏମିତି କଣ ତାର ପ୍ରତିକାର କରିପାରିବୁ କି କଣ ସେମିତି କିଛି କହିପାରିବେ?
ନିହାତି ନିହାତି।
ଆ କହୁନାହାନ୍ତି।
ଆପଣ ମାନେ କଣ ଜାଣିବା ପାଇଁ ଚାହୁଁଛନ୍ତି ମାନେ ନିଆଁକୁ କେମିତି ବନ୍ଦ କରିବେ?
ଆଜ୍ଞା ନିଆଁ ସ ମାନେ ମୁଁ ଆ ଗୋଟେ ଘରେ ଅଛି ସେଠି ଏଁ ସେଠି ଇଲେକ୍ଟ୍ରିକାଲ ଆପଣଙ୍କର ବିଦ୍ୟୁତ ର କିଛି ନିଆଁ ଲା ଅଗ୍ନି ଲାଗି ଯାଇଛି। ତ ମୁଁ ସେଇଠି କେମିତି ସେଇଟାକୁ ପ୍ରତିକାର କରିବି?
ଆଚ୍ଛା, ପ୍ରଥମେ ଯେତେବେଳେ ଗୋଟେ ଗୋଟେ ଜାଗା ଗୋଟେ ଆପଣ ଘର କହିଲେ ମୁଁ ଘର କଥା କହୁଛି। ଆପଣଙ୍କର ପାଞ୍ଚ ଛଅ ଛଅଟା ଘର ଥି ମାନେ ପାଞ୍ଚ ଛଅ ଟା ଆଁ ପାଞ୍ଚଛଅ ପାଞ୍ଚ ଛଅଟା ଘର ଅଛି ଆପଣଙ୍କର।
ହୁଁ କିନ୍ତୁ ଗୋଟିଏ ଗୋଟିଏ ଗୃହରେ ଆମର ଲାଗିଛି।
ଆଛା ଆଜ୍ଞା ତ ଆପଣ ପ୍ରଥମେ ଆପଣ ଦେଖିବେ କି ନି ପ ପ୍ରଥମେ ନିଆଁ ଲାଗିବ ମାନେ ଧୂଆଁ ଉତ୍ପନ ହବ।
ଆଚ୍ଛା।
ଗୁଡିଏ ଗନ୍ଧ ଆସିବ।
ଆଚ୍ଛା।
ଆଉ ଗୋଟେ ଆଲୋକ ଆସିବ, ଏଇ ତିନିଟା ଏଇ ତିନୋଟା ପ୍ରଥମ ଆମକୁ ଦେଖିବାର ଅଛି ଗନ୍ଧ କୋଉଦିଗ ଗନ୍ଧ କୋଉ ଦିଗରୁ ଆସୁଛି ଧୂଆଁଟା କୋଉ ଦିଗରୁ ଆସୁଛି ଏବଂ ଆଲୁକଟା କୋଉ ଦିଗରୁ ଆସୁଛି ଏଇ ତିନିଟା ପ୍ରଥମ ଆମକୁ ଦେଖିବାକୁ ପଡିବ।
ହୁଁ ଦେଖିଲା ପରେ କଣ କରିବୁ?
ଦେଖି ସାରିଲା ପରେ ଆମେ ଯୋଉ ଜାଗାରେ ଆମେ ଜାଣିଗଲେ ନୂଆଁ ଟା ଏଇ ଜାଗାରେ ଲାଗିଛି। ଏଇ ପ୍ରକାର ଏଇ ପ୍ରକାର ନିଆଁ ବିଦ୍ୟୁତ ର ନିଆଁ ଲାଗିଲେ ଆମ ଆମକୁ ବହୁତ ପ୍ରକାର ଗନ୍ଧ ଆସିବ। ଆମେ ଜାଣିପାରିବା ନା ତ ତ ଆମେ ଯେତେବେଳେ ଆମେ ସେଇ ଜାଗାକୁ ଯିବା ଆମ ନିଜର ସୁରକ୍ଷା ସହି ତ ଆମେ କିଛି ନିଆଁ ଲିଭେଇବା ପାଇଁ କି ଜିନିଷ ନେଇ କି ଯାଇଥିବା ସେଇଠି।
ଆମେ ଶୋଇଚେ ସପୋଜ ଆମେ ଶୋଇଚେ ବିଦ୍ୟୁତର ନିଆଁ ଲାଗିଲା। ତ ଅଗ୍ନି ଢାକି ଦେଇଥିଲେ ଆମେ ତାକୁ କଣ କେମିତି କରିବା ସାଙ୍ଗେ ସାଙ୍ଗେ ଆମେ ତ ଶୋଇ ପଡିଛେ ଅଲରେଡି। କଣ ଆମେ କରିଛେ?
ଶୋଇ ଆ ଆପଣ ଆମେ ଶୋଇ ସାରିଲା ପରେ ବି ଶୋଇ ସାରିଲା ପରେ ବି
ଗୋଟେ ବାସ୍ନା ଆସିଲା ହୁଁ ବାସ୍ନା ଆସିଲା ସେଥିପାଇଁ ଆମେ ଉଠିକି ଦେଖିଲେ ତେ ବିଦ୍ୟୁତ ର ଅଗ୍ନି ଲାଗି ଯାଇଛି, ତ ଆମେ ସେଠି କଣ କରିବା? ସାଙ୍ଗେ ସାଙ୍ଗେ ଆମକୁ ବ୍ୟସ୍ତ ଲାଗିବ ତ ଆମେ ସେଠି
ହଁ ନିହାତି ନିହାତି ସେଠି ବ୍ୟସ୍ତ ଆପଣ ହେବେନି। ସେ ନିଜକୁ ନିଜ ନିଜକୁ କହିଲି ପା ନିଜ ଫାଷ୍ଟ ନିଜ ସୁରକ୍ଷା ଦେଖିବେ। ନିଜ ସୁରକ୍ଷା ଦେଖି ସାରିଲା ପରେ ସେଠି ଆଖ ପାଖରେ ଯୋଉ ଲୁକ ଥିବେ ତାଙ୍କୁ କୋଉଟି ସୁରକ୍ଷିତ ଜାଗାକୁ ନେବେ ତା ସହ ଆପଣ ନିଆଁ ପ୍ ମ୍ ନିଆଁକୁ କଲ୍ ନିଆଁ ଲିଭେଇବା ଯୋଉମାନେ ଲିଭାନ୍ତି ତାଙ୍କୁ ସେଇ ସେଇ ଏକା ସହିତ ସେଇ ସ ଏକା ସହିତ ଆପଣ ତାଙ୍କୁ ଉଁ ଫୋନ ବି ଆପଣ କରିବେ ତା ସହ ସମସ୍ତଙ୍କୁ ଠିକ ଜାଗାକୁ ବି ନେଇଯିବେ। ଯୋଉଠି ନିଆଁ ଟା ଲାଗିଚି ସେଇଠି ଥିବା ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଜିନିଷ ତାକୁ ସବୁ ଆଗ ଗୋଟେ ଜାଗାକୁ ନେଇଯିବେ ତାହା ସହ ଆପଣ ଯାଉଥିବା ସମୟରେ
ତ ମିଳିବନି ତା ଭିତରେ ଚାରିଆଡେ ନିଆଁ ଲାଗିଯାଇଥିବ ସେଠି ଆମେ କଣ କରିବୁ?
ନା ନା ସେମିତି ସେମିତି ହଟାତ୍ ଗୋଟେ ଜାଗାରେ ନିଆଁ ଲାଗିବ ମାନେ ସେମିତି ହଟାତ୍ ଧରି ଗିବନି ନା ଫାଷ୍ଟ ଗୋଟେ ଜାଗାକୁ ଧରିବ ତାପରେ ଯାଇକି ଚାରିଆଡେ ବିଚ୍ଛୁରିତ ହବ।
ହୁଁ।
ବୁଝିପାରିଲେ ତ ଆମେ ଆମେ ଯେତେବେଳେ ଯିବା ଆମ ପାଖରେ ନିହାତି ଆମ ଘର ବାହାରେ ଆପ ନିହାତି ବାଲି ନିହାତି ଥିବ। ପ୍ରଥମ କଥା ହେଲା ବାଲି ନିହାତି ଥିବ। ତ ବିଦ୍ୟୁତ ନିଆଁ ତ ଆମେ ବାଲି ତ ବନ୍ଦ କରିପାରିବାନି ନା। ସେ ସାଧାରଣ ନିଆଁ ନୁହଁ ତ ଆମେ ଆମେ ଦେଖିବା ଘରର ଆମ ଘରର ମୁଖ୍ୟ ମୁଖ୍ୟ ଯୋଉ ଅଛି ବିଦ୍ୟୁତ ବନ୍ଦ କରିବା ପାଇଁ ପ୍ରଥମ ଆମେ ସେଇଟାକୁ ବନ୍ଦ କରିବା ଏଇସବୁ ଏକା ବେଳେ କରିବା ଆମେ ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ନବା ତା ସହ ନିଆଁ ବନ୍ଦ କରୁଥିବା ଲୋକଙ୍କୁ କଲ କରିକି ଆମେ ଡାକିବା।
ମୁଁ ଶୁଣିଥିଲି କଣ କବାଟ ଝରକା ବି ବନ୍ଦ କରିଦିଅନ୍ତି।
ନିଆଁ ଲାଗିଲେ? ନା ନା ନା କବାଟ ଝରକା ବନ୍ଦ କରିଦେଲେ କେମିତି କବାଟ ଝରକା ବନ୍ଦ କରିଦେଲେ ତ ହବନି ନା
କାହିଁକି ନା ଅକ୍ସିଜେନ ଆପଣ ଯୋଉ ଆମ ଅମ୍ଳଜାନ ଅଧିକ ଆସିଲେ ସେଥିରେ କଣ ଅଧିକ ନିଆଁ ଲାଗିଥାଏ ବୋଲି ଶୁଣିଥିଲେ।
ଅଧିକ ନିଆଁ ଲାଗେ ବଟ ଆପଣ ପା ଏଠି କହିଚନ୍ତି ବିଦ୍ୟୁତ କଥା। ସାଧାରଣ ନି ସାଧାରଣ ନିଆଁ ଲାଗିଲେ ଆପଣ ଝରକା କବାଟ ବନ୍ଦ କରିପାରିବେ। ଆପଣ ପା କହିଚନ୍ତି ବିଦ୍ୟୁତ ର ନିଆଁ ଲାଗିଚି ତ ଆପଣ ଚାରିପଟୁ ସବୁ କିଛି ଦେଖିବାକୁ ପଡିବ।
ବୁଝିପାରିଲେ ତା ସହ ଅ ଅଗ୍ନିିବନ୍ଦ କରିବା। ଅଗ୍ନିଶମ ବାହିନୀ ସିଏ ପଳେଇ ଆସିଥିବେ ତାଙ୍କ କାମ ସିଏ କରିଦେବେ। ଆମେ ମେନ ଆମେ ମୁଖ୍ୟ ମୁଖ୍ୟ ଅ ବନ୍ଦ କରିଦେଇଥିବା ଥିବା ନା ମୁଖ୍ୟ ଯୋଉଠୁ ଲାଇନ ଯୋଉଠୁ ବିଦ୍ୟୁତ ଆସିଥାଏ ଆମେ ସେଠି ବନ୍ଦ କରିଦେଇଥିବା। ଆଜ୍ଞା ତ ଏମିତି ଆମେ କରିବା ଆଉ।
ଯାହା ହଉ ଭଲ ଲାଗିଲା ଆପଣ ଆପଣଙ୍କ ଅ ପାଠଟାକୁ ଭଲ ଭରେ ପଢିଚନ୍ତି ମତେ କିଛି ଶିଖିବାକୁ ବି କହିଲେ ମୁଁ କେବେ କିଛି ବି ଶିକ୍ଷା ଗ୍ରହଣ କରିଲି ଆପଣଙ୍କ ଠାରୁ ଭଲ ଲାଗିଲା ଆଉ।
ଆପଣ ଖାଦ୍ୟ ଗ୍ରହଣ କରିସାରିଲଣି ନାଁ ଖାଦ୍ୟ ଖାଇବେ?
ମୁଁ ଖାଇସାରିଲିଣି।
ଖାଦ୍ୟ ଗ୍ରହଣ କରିସାରିଲେଣି?
ହଁ।
ଖାଦ୍ୟ କଣ କଲେ ଆପଣ ଖାଇଲେ କଣ?
ମୁଁ କହୁଛି ଟିକେ ଆପଣଙ୍କୁ ଟିକେ ଛାଡ଼ିକି ଫୋନ୍ କରୁଚି କଲ୍ କରି ଆପଣଙ୍କୁ ଜଣଉଛି ଆଜ୍ଞା ରଖ।